କାମ କରୁଛି।
ଆଜି ବହୁତ ଦିନ ପରେ ଆମେ କଥା ହଉଚେ, କେମିତି ଅଛ?
ବହୁତ ଭଲ।
କଣ ଖାଇଚ?
ଆଜ୍ଞା।
ମୁଁ କହିଲି କଣ ଖାଇଚ?
ସ୍ଵାମୀ ଦେଇକି ଯାଇଥିଲେ ହୋଲ ଷ୍ଟାମ୍ କ ପାଇଁ ଖାଇବା ଖାଇଚି ଆଉ।
ଓହୋ କଣ ଦେଇଥିଲେ?
ଦେଇଥିଲେ ଆଉ ବରା ଚପ୍ ଗୁଲଗୁଲା ତରକାରୀ।
ଯା ହଉ ସ୍ୱାମୀଙ୍କର ବୋଧେ କିଛି କାମ ନାହିଁ -
ସ୍ୱାମୀଙ୍କର କାମ ଅଛି ନା ବହୁତ ସାରା କାମ ଅଛି ତାଙ୍କର। ସବୁ ନାଠୁ ସବୁଠୁ ବଡ କାମ ହଉଚି ମତେ ଭଲ ପାଇବା।
ଛାତି କଣ ହେଇଗଲା ଶୁଣିକି।
ମୋ ସ୍ୱାମୀ ମତେ ଭଲ ପାଇଲା ଆପଣଙ୍କର କଣ ଗଲା।
ନା ନା ତାବେ ବି କାମ ଚାଲଛି ବୋଧେ। ଆଉ ପାଗ କେମିତି କଣ?
ଆହା ପାଗ ମାନେ ଅଲଗା ପ୍ରକାର ପାଗ।
ମାନେ ଅଲଗା କଣ ବର୍ଷା?
ବର୍ଷା ପରା ଧୋଉଚି।
ଓହୋ ଆଉ ତୁମେ ମହାଭାରତ ଦେଖ ନା ନାଇଁ? ମହାଭାରତ ଦେଖ ନା ନାଇଁ?
ହୁଁ।
ହଁ।
ନା ଦେଖିନି ଦେଖିଚି ଛୋଟ ବଳେ ଦେଖିଥିବି କେବେ।
ଓଁ ମହାଭାରତ ଯୋଉ ଷ୍ଟାର ପ୍ଲସରେ ସିରିଏଲ ଦେଖିନ? ଓହୋ।
କିଏ ଭଲ ଲାଗେ?
କାହିଁକି, କିଏ ଭଲ ଲାଗେ ମାନେ ମୋ ସ୍ଵାମୀ।
ମହାଭାରତରେ କଣ ସିଏ ଅଛନ୍ତି? ହ୍ୟାଲୋ ଘର କାମ ଏଇ ବର୍ଷ ସାରା ବନ୍ଦ ଅଛି ବା ପାଗ ଦେଇଦେଇଚି ଖୋଳା ହେଇ ଯାଇଥିଲାରେ କେଳା ଖୋଲି ଦେଇଥିଲେ ସେ ସବୁ ଘର ପୁଣି ଫିଲପ ହେଇଯାଇଚି ତାକୁ ପୁଣି କଢ଼ିଆକୁ ପଡିବ ଅଠରଶହ। ହ୍ୟାଲୋ।
ଆ୍
ହ୍ୟାଲୋ।
ହୁଁ କୁହନ୍ତୁ।
ହଁ ମୁଁ କହୁଥିଲୁ ମହାଭାରତ ତମକୁ କିଏ ଭଲ ଲାଗେ ସବୁଠୁ।
ମାନେ କିଏ ଭଲ ଲାଗୋନେ ଦେଖିନି ସିରିଆଲ ଭଲ କିଏ ଲାଗେ।
କଣ ତ ନିଯେ କହିଲ ଛଟ ଗୋଟେବେଳେ ମାନେ ତମେ ଚାହେଲେ ପଞ୍ଚୁ ପାଣ୍ଡବ କିଏ ଆଉ ଦୁର୍ଯ୍ୟୋଧନ କିଏ ଦୁଃଶାସନ କିଏ କାହାର ଚିହ୍ନ।
ଚିହ୍ନିଚି ଛିି ନା ସେମାନେ ମୁଁ ଚିହ୍ନିଛି ମାନେ ଜାଣିଛି ଚିହ୍ନିଛି ପର୍ସନାଲ ତ ଚିହ୍ନି ସେମାନଙ୍କୁ।
ଆରେ ମାନେ ତ ଶୁଣିଥିବୋ ତେ ଷ୍ଟୋରି ତମକୁ କିଏ ଭଲ ଲାଗେ ସେ ହଁ ସେଇଟା କହୁଛି କିଏ ଫେବରାଇଟ୍ ତମର।
ଅବଭିିୟସ୍ଲି କୃଷ୍ଣ।
ହୁଁ। ତାଙ୍କୁ ଛାଡିକି ତାଙ୍କୁ ଛାଡିକି।
ଛାଡ଼ିକି ଆଉ ମତେ କର୍ନ ଭଲ ଲାଗେ।
କର୍ନ ତ ସେପଟେ ପଟେ ଥିଲା ତମକୁ କାହିଁ ଭଲ ଲାଗୁଛି। ଏ କର୍ଣ୍ଣଙ୍କ ବିଷୟରେ କଣ ଜାଣିଛ?
ଏଇ ଏଇ ଜିନିଷରେ ମୋର ବହୁତ ନଲେଜ କମ ଅଛି ତ ପ୍ଲିଜ। ତମେ ଏ ଜିନିଷ ବିଷୟରେ ତ ମତେ ପଚାରନି କେବେ ତମେ ଯଦି ଜାଣିଛ କି କହିପାରିବ କିଛି ପ୍ରୋବ୍ଲେମ୍ ନାହିଁ।
କର୍ଣ୍ଣଙ୍କ ମାଙ୍କ ନା କଣ କହିଲ ଦେଖିଆ? କଉନ୍ତି କ ସ୍ୱାମୀ ନା।
କନ୍ତୁ
ତ ସବୁ ଜାଣିଛ। ଆଉ କହିଲେ ଦେଖିବା କହ୍ନ କାହା ପାଖରୁ ଶିକ୍ଷା ନଉଥିଲେ ଗୁରୁ ବିଦ୍ୟା।
ଦୁର୍ବାସା।
ନା ନା ଏଇଠି ଭୁଲ କହିଦେଲ ପର୍ଶୁରାମ।
ଓକେ ହଁ ହଁ ହଁ ପର୍ଶୁରାମ। ଓକେ ଯାହା ହଉ କିଛି ତ ଗୋଟେ ଶିଖିଲି।
ହଉ
କ
ଏ ତ ମହାଭାରତ ଦେଖନି।
ନା ମୁଁ ସିରିଏଲ୍ ଦେଖିନି କେବେ ଜାଣିଛି। କିଛି କିଛି କିଛି ତମଠୁ ଭଲ କାମ ଜାଣିଲା ଭଳିଆ ଲାଗୁଚି ହଁ ଦେଖିଆ।
କଉ ଫିଲ୍ମ ଭଲ ଲାଗେ ତ ଓଡ଼ିଆ ହିନ୍ଦୀ ଏଙ୍ଗିଲିଶ କୋଉଟା।
ମତେ ତେଲୁଗୁ।
ସାଉଥ ତାହେଲେ ଭଲ ଲାଗେ ସାଉଥ୍ ଫେରାଇଟ୍ କିଏ ତମର।
ମତେ ସମସ୍ତେ ଭଲ ଲାଗେ ମତେ ହର ହିରୋଇନ କିଛି ପ୍ରୋବ୍ଲେମ ନାହିଁ ମତେଷ୍ଟୋରିରେ ଭଲ ଲାଗେ।
ହୁ
ଷ୍ଟୋରି ଭଲ ଲାଗିଲେ ମତେ ଫିଲ୍ମ ଭଲ ଲାଗେ।
ତାହେଲେ ଫୋଭାର୍ଟ ଫିଲ୍ମ କଣଦେଖ ମୁଁ ଶୁଣେ।
ସେମିତି ନାଇଁ ମତେ ସବୁ ଫିଲ୍ମ ଭଲ ଲାଗେ।
ତମକୁ ତ ସବୁ ଭଲ ଲାଗେ ଆଉ ଫ୍ଲିମ କୋଉଟି ତ ଗୋଟେ ଫେବୁଇଟେ ଥିବ ନା।
ନା ସେମିତି ନାଇଁ ସବୁ ଭଲ ଲାଗେ।
ଯେମିତି ତମ ତମ ସ୍ୱାମୀକୁ ସବୁଠୁ ଅଧିକା ଭଲ ପାଉଛ ସେମିତି କାହାକୁ
ମୋ ସ୍ଵାମୀ ମୋ ସ୍ଵାମୀ ଆଉ ଆଉ କାହା ଭିତରେ ମୁଁ ଡିକାନ କରିବି ଆମେ ଆମେ ଆମ ଭିତରେ କଥା ତମେ ସବୁବେଳେ ତାଙ୍କୁ ଗୋଟେ ଭିତରକୁ ଭିତରକୁ ଆଣି ଦଉଛ।
ହୁଁ ହୁଁ।
ଏଇଟା ଆପଣଙ୍କର ରେଜିଷ୍ଟର ନମ୍ବର ତ ଏଥିର ମେସେଜ ଆସୁନି ଆପଣଙ୍କର? ହଉ ମେସେଜ ନ ଆସିଲେ କେମିତି ହବ ମେସେଜ ନ ଆସିଲେ ହବନି। ବୁଝିଲି ଯେ ଆପଣଙ୍କୁ ଫୁଣି ମେସେଜ ତ ଆସିବା ଦରକାର ନା। ଆସ
ଆସିବନି କାହିଁକି।
କାହାର ବଡ ଫୋନ୍ ଅଛି ଆପଣଙ୍କର ଘରେ କାହାର ଅଛି? ସେଟାକୁ ଆଣିକି ଆସନ୍ତୁ ଆଣିକି ଆସନ୍ତୁ ମୁଁ କରିଦେବି ସେଇ ନମ୍ବର ଟା ଚେଞ୍ଜ କରିଦେବେ। ତାପରେ କରିଦେବି ଛୋଟ ଫୋନ୍ ତ ଆସୁନି ଆପଣଙ୍କୁ ଲିଙ୍କ୍ ଯାଉଚି ଯୋଉଗୁଡା ନା ଆଗ ନମ୍ବର ଚେଞ୍ଜ କରିବା ପଡିବ। ଚମ୍ବର ଚେଞ୍ଜ କରିବାକୁ ପଡିବ ସାର୍ କଣ ହଉଚି ନାଁ ପ୍ରୋବ୍ଲେମ୍ ଆଇଦର ଆପଣଙ୍କର ମିସ୍ କଲରେ ହବ ନମ୍ବର ରୁ କଲ୍ ଯିବ ନାହିଁ ତ ଲିଙ୍କ୍ ରୁ ହବ ଦିଟା ଅଙ୍କ ପାଇଁ ଆପଣଙ୍କର କିଛି ବି ହଉନି ସପୋର୍ଟ ନଉନି ଆପଣଙ୍କ ଛୋଟ ଫୋନ୍। ତ ସେ ଫୋନ୍ ଟା ଆଣତୁ ସେ ନମ୍ବର ଚେଞ୍ଜ କରିଦେବି ମୁଁ। ନହେଲେ ଏଇ ନମ୍ବର ଟା ସେ ଫୋନ୍ ରେ ପକେଇଦବା ତାପରେ ମୁଁ କରିଦେବି। ଭଲ ଡିପୋଜିଟ୍ ହେଇପାରିବନି ସାର୍। ହଁ ହଁ ଅଛି ନିୟୁ ଅଛି।
ଠିକ୍ ଅଛି ମୁଁ ନେଇକି ଯିବି ମୁଁ କହିଲି ଆଉ କଣ କେମିତି ପଇସା ଉ ପଠେଇବା ପାଇଁ କେମିତି କଣ ସିଷ୍ଟମ୍ ଆପଣଙ୍କର?
ସବୁ ବ୍ୟାଙ୍କ୍ ରେ ଏମତି ସେମିତି।
ସବୁ ବ୍ୟାଙ୍କ୍ ରେ ତ ଆଉ ଗୋଟେ ଗୋଟେ ବ୍ୟାଙ୍କ୍ ରେ ଫୁଲ୍ ଲକ୍ ଫର୍ମ ଅଛି ଡିପୋଜିଟ୍ ଫର୍ମ ଅଛି।
ଆମର ସମ ନାହିଁ। ରୁଡ଼ାଆଲୁଅ ବଟ୍
ନୋ କଷ୍ଟମରଙ୍କ ଯଦି କଷ୍ଟମର ଫୋନ୍ ଫୋନ୍ ନାହିଁ ଛୋଟ ଫୋନ୍ ଦେଇଦଉନ ଫୋନ୍ ତାଙ୍କୁ।
ସେମିତି ନାହିଁ ସାର୍ ଫୋନ୍ ଠି ନାହିଁ ଆଇଦର କଣ ହଉଚି ପ୍ରୋବ୍ଲେମ୍ ନାଁ ତାଙ୍କ ପାଖରୁ ଗୋଟେ ନା ଲିଙ୍କ୍ ଯାଏ ଲିଙ୍କ୍ ବେସ୍ ରେ ହେଇପାରିବ। ନାହିଁ ତ ଇଏରେ ଲିଙ୍କ୍ ବେଶ୍ ରେ ହବ ନାହିଁ ତ ମିସ୍ କଲ୍ ଅର୍ଥନିକେଶନ୍ ମିସ୍ କଣ କଣ ଗୋଟେ ନମ୍ବର ଯିବ ମେସେଜ୍ ରେ ସେଇ ନମ୍ବର ଟା କ୍ଲିକ୍ କରିକି କଲ୍ କରିବାକୁ ପଡେ ସେଇଠୁ ତ ସେଟା ଅଦର ଫୋନ୍ ରୁ ହବନି। ତ ଯେହେତୁ ତାଙ୍କ ମୋବାଇଲ ନମ୍ବରକୁୁ ରେଜିଷ୍ଟର ମୋବାଇଲ ନମ୍ବର କୁ ଯାହୁନି ସର୍ଭିସ୍ କଣ୍ଟେଣ୍ଟ ଗୁଡା। ସେ କୋଡ୍ ନ ଗଲେ ମୁଁ କେମିତି ରିସିଭ୍ କରିବି। ତାର କେଉଁ ଆଇସି ଡିଉ। ଆଉ ତାଙ୍କ ମୋବାଇଲ କୁ ସାର୍ ଓଟିପି ଆଉ ଲିଙ୍କ୍ କିଛି ବି ଯାଉନି।
ଘଟତ୍ କୋଚ୍ ଙ୍କ ନାଁ ଶୁଣିଚ?
ଆଜ୍ଞା।
ଘଟତ୍ କୋଚ୍ ନା ଶୁଣିଚ?
ଘଟତ୍ କୋଚ୍ ଭୀମଙ୍କ ପୁଅ।
ହଁ ଭୀମ ଆଉ କାହାର?
ସେ ଗୋଟେ ରାକ୍ଷା ଶୁଣି ଟେ।
ନାଁ କୁହୁନୁ?
ଜାଣିନି ବା ହୁଁ ଏଚ୍ ଏଚ୍ ରେ ପଡେକି? ତା ହିଡିମ୍ବାବାସ୍ ଏଚ୍ ରେ କହୁଚିବା।
ତୁମେ ସବୁ ଜାଣିଚ।
ଦେଖିଲ ମୁଁ ସ୍ମାର୍ଟ ଏନାଫ୍।
ଆଜ୍ଞା।
ବଟରସ୍କଚ୍ ଯେତେବେଳେ ବଡ଼ ହେଲା ସେ ତା ମା ସାଙ୍ଗରେ ଜଙ୍ଗଲରେ ରହୁଥିଲା।
ଓକେ।
ଯେତେବେଳେ ପାଣ୍ଡବ ମାନେ ମାନେ ପଞ୍ଚୁ ଭାଇଙ୍କ ଯେତେବେଳେ ବି ତାଙ୍କ ପ୍ରତି କିଛି ବିପଦ ଆସୁଥିଲା ସେ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଥିଲା ସେ ମାୟା ବି ଶକ୍ତିରେ ଏ ଯୋଉ ତା ଯୋଉ ଫେସ୍ କୁ ଚେଞ୍ଜ କରି ପାରୁଥିଲା ଏବଂ ଉଡି ବି ପାରୁଥିଲା।
ଦେନ୍ କଣ ହେଲା।
ତେନ୍ କୁରୁକ୍ଷତ ଯୁଦ୍ଧରେ ଘଟୋତ୍କଜ ପାଣ୍ଡବ ମାନଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ।
ଓଖେ।
ରାତିରେ ତାଙ୍କ ମାୟାବି ଶକ୍ତି ଆହୁରି ବଢି ଯାଇଥିଲା ସେ କୌରବ ସେନାକୁ ଭୟଙ୍କର କ୍ଷତି
ତମେ କଣ ତମେ କଣ ଓଡିଆ ସାହିତ୍ୟ ବହିରୁ ଯୋଉ ପଦ୍ୟାଂଶ ଗଦ୍ୟାଂଶ ଉଁ ଉଁ ସେଉରା ପଢିକି କହୁଛ ମତେ
ନା ନା ନା ମୁଁ ଏସବୁ ମୁଁ ମୁଁ ଡେଲି ସକାଳୁ ସାଢେ ଛଅଟାରୁ ଉଠିକି ମହାଭାରତ ପାଠ ଗୀତା ଏ ଯୋଉ ପାଠ କରେ ସନ୍ଧ୍ୟାରେ ଠାକୁ
ସାଢେ ଛଅରୁ ଉ ଉଠ ଗୀତା ପାଠ କର ଗୀତାରେ କେ କେତେ ଅଧ୍ୟାୟ? କେତେ ସ୍କନ୍ଦ ଗୀତା ରେ କେତେ ଅଧ୍ୟାୟ କେତେ ସ୍କନ୍ଦ ଅଛି ଟିକେ କହିଲ? ଦି ଟା।
କୋଉଥିରେ?
ଗୀତ ରେ ଭାଗବତ ଗୀତା।
କନ୍ଧ ପାଖାପାଖି ଅ ଚାପ୍ଟର ଅଛି ଅ ଅଠର ଅଛି ଶ୍ଲୋକ ଅଛି ସାତଶ ଆଉ ସ୍କନ୍ଦ ଅଛି ବାରଟା।
ହୁଁ ଓଡିଆ ସାହିତ୍ୟ ପଢଉଛୁ ମତେ ଆଉ।
କହିଲିବା ବାରଟା ସ୍କନ୍ଧ ଅଛି।
ଆଜ୍ଞା ଆଜ୍ଞା।
ଭୁଲ୍ କହିଲି କି ଚାପ୍ଟର ଅଛି ଅଠରଟା।
ଓକେ ଆଉ ଆପଣ କଣ ମତେ ପଚାରନ୍ତୁ? ଆଉ ମୋର ନଲେଜ୍ ବି ବଢିଆ ଦରକାର୍ ନା। ଆପଣ ମତେ କହିଲେ ଥଡି ମୋ ନଲେଜ୍ ବଢିବ ଆପଣ ମତ ପାଚାରିଲେ ମୋ ନଲେଜ୍ ବଢିବ ମୁଁ କିଛି କିଛି କହିବି ତ ମୁଁ କିଛି ଶିଖିବି।
ହୋଉ ଉରୋଟ ଭଗବତ୍ ଗୀତା କିଏ ଲେଖିଥିଲେ?
ବ୍ୟାସଦେବ୍।
ଓ ବଢିଆ ସବୁ ତ ଆଣିଚ। ଆଉ କଣ ପଚାରିବି?
ସିଏଚ୍ ସିଏଲ୍ ଥ୍ରୀର ଭଲ ନାଁ କଣ?
ଆଁ?
ସିଏ ସିଏଲ୍ ଥ୍ରି ମାନେ କଣ?
କଣ?
ସି ଏଚ୍ ସି ଏଲ୍ ଥ୍ରୀ।
ସେଟା କଣ?
ତମେ ବା କେମିଷ୍ଟ୍ର ଛୁଆ କହୁନ।
ମାନ୍ ତମେ ମତେ କେମିଷ୍ଟ୍ରୀ ପାଠ ପଚାରୁଚ?
ହଁ-ହଁ।
ଏ ଭାଇ ମତେ ଯୋଉ ଗୋଟା ଆସେନି
କହୁନ?
ସି ଏଚ୍ ସି ଏଲ୍ ଥ୍ରି ଉଁ କଣ ଗୋଟେ ଶୁଙ୍ଘନ୍ତି ସେଇଟା।
ହଁ।
ତାର ଆଇ ପି ନେମ୍?
ମୁଁ ଏତେ ଜିନିଷ ଜାଣନି।
ଟ୍ରାଇ କ୍ଲୋରୋ ମିଥେନ୍।
ଓକେ। ମତେ ଏନ୍ତି ପାଠ ପଚାରିବ ଯଦି ମୁଁ ଯାଉଚି।
ଆ ତାହେଲେ କୁହ ଅର୍ଜୁନ କର୍ଣ୍ଣ ଭିତୁରୁ କିଏ ମହନ୍ ଯୋଦ୍ଧା?
ଅବିଅସ୍ଲି କର୍ଣ୍ଣ।
ଭୁଲ୍ ଅର୍ଜୁନ, କର୍ଣ୍ଣ ଯେତେ ସାହସୀ ହେଲେ ବି ଅର୍ଜୁନକୁ ହରେଇ ପାରିବନି।
ହରେଇ ପାରି ନାହାନ୍ତି କାହିଁକିନା ତାଙ୍କ ପାଖେରେ କୃଷ୍ଣ ଅଛନ୍ତି।
ସେଇ
ଯଦି ତାଙ୍କ ତାଙ୍କଠୁ ତାଙ୍କ କବଚ କୁଣ୍ଡଳ ନ ନେଇଥାେନ୍ତେ ତାହେଲେ ତାଙ୍କୁ ହରେଇ ପାରି ନଥାନ୍ତେ, ସେ ସେଥିପାଇଁ ତ ନେଇଗଲେ ତାଙ୍କଠୁ।
ସେଇଟା ବି ଛଳରେ। ଭଗବାନ୍ ଛଳ କରିକି ଜିତିଛନ୍ତି।
ଆଜି ପାଇଁ ତ ସମୟ ହେଇଚି, ଆମେ ନେକ୍ସଟ୍ କଲ୍ ରେ କଥା ହବା।
ହଁ ସମୟ ତ ହେଇଯାଇଚି ବାଇ-ବାଇ।